ହଁ ହାଲୋ ହ୍ୟାଲୋ
ହଁ ଶୁଭୁଛି।
ହଁ।
କିଛି ଅସୁବିଧା ଅଛି ବୋଧେ?
ହଁ ଦେବେ। ଏମିତି ରହୁଛି ପ୍ରାୟ କାହିଁକିନା ସମସ୍ତଙ୍କର ତ ସମାନ ରହୁନି। ହଉ ଟିକେ ଟିକେ ଇଏ କରି ପଡିବ ଆଉ।
ଟିକେ ଅସୁବିଧା ହେଲା ଆ।
ଆଉ ହ ତମର କଣ? ବେଷ୍ଟ ମେମୋରିସ୍ ତମ ଲାଇଫରେ
ଆଉ ତ ଫାଷ୍ଟ ଚାକିରି ଯେଉଁଠି କରିଥିଲି ସେଇଟା ଆମ ପାଇଁ ଗୋଟେ ଭଲ ସ୍ମୃତି ଗୋଟେ।
ହଁ ହଁ।
ନୂଆ ନୂଆ ସାଙ୍ଗଙ୍କ ସହିତ ମିଶିବା ନୂଆ ନୂଆ ଅନୁଭୂତି। ନୁଆ ଜାଗା
ହଁ ସେଇ ଜାଗା ଟା ହଁ ସେଇଟା ତ ଆମର ଭଲ ସବୁଠାରୁ। ମେତେ ମମେଣ୍ଟ ଟା ତବେ ସେ ମମେଣ୍ଟ ଟା କେବେ ଭୁଲିଯନ ସେଇଟା।
ହଁ
ହଷ୍ଟେଲ ଟା ବି ଭଲ ଥିଲା ସବୁଠାରୁ ଆମର
ହଷ୍ଟେଲଟା ଆହୁରି ବେଟର୍ ଥିଲା
ହୁଁ ସେ ହଷ୍ଟେଲ ଓନର ବି ଭଲ କାହିଁକିନା ଆଉ ବଏଜ ଆଉ ଗାର୍ଲସ ରଖିଥିଲା ସେମିତି କିଛି କେସ୍ ନାହିଁ କି ସେ କିଛି କେସ୍ ତାର ସେ ହଷ୍ଟେଲ୍ ଭିତରୁ ଆସିନି! କିନ୍ତୁ ବହୁତି ଭଲ କରିଥିଲା ସେବେ କେମିତି ସେମିତି କିଛି ବି କେସ୍ ସେ ନା କଣ?
କିଛି ପ୍ରୋବ୍ଲେମ୍ ନାହିଁ ବା ସୁରୁଖୁରୁରେ ଥିଲା!
ଭଲ ଓନର ସେମିତିବି ରହିବା ଦରକାର କି ତାଙ୍କର ବଏଜ ଗାର୍ଲସ ଦି ଜଣଙ୍କୁ ରଖିକି ବି ସେମିତି କିଛି ତାଙ୍କର ପ୍ରୋବ୍ଲେମ ଆସେନି! ଆମ ପାଇଁ ବି ସୁବିଧା ହେଲା ଯାହା ହେଉ କି ପର ଅଫିସ ବି ପାଖରେ ଫାଷ୍ଟ ନେମଜ ମୋ ମୋ ଵିଲେଇ ପାଖରେ ଆରାମସେ ରହିକି ଆମେ ବହୁତ ମଜାମସ୍ତି କରୁଥିଲେ! ମୁଁଆ ସେଦିନ ଜଣକୁ କହୁଥିଲି ମୁଁ କହଲି ଶୀତ ଦିନରେ ଆମେ ମୁଁ ଯେଉଁଠି ଜବ୍ କରିଥିଲି ସନ୍ଧ୍ୟା ଆମର ଡ୍ୟୁଟି ସରିବ ମାନେ ଆମର କିଛି ପୁଅ ପିଲା ସାଙ୍ଗ ଆଉ ଝିଅ ପିଲା ଡ ଆଟ ଥରେ ଡାକିଦବୁ କିଏ ଆସିଲା ଆସିଲା ନ ଆସିଲା ନାହିଁ! କିନ୍ତୁ ଯାହା ବି ହେଲେ ଚାହା ଖଟିକି ଯିବା ଶୁନିଶ୍ଚିତ ଆମର ଥିଲା! ନାଁ କଣ ସେଇଟା ମିନିମମ ଦଶ ପନ୍ଦର ଦିନୁ ଚାଲିଥିଲା! କିନ୍ତୁ
ହଁ ବୁଲାଟେ ହବ ସରିବ ତ କାମ ଛୁଟି ହବ ତ ଚାଲ ବୁଲା
ପୋକ ଲାଗୁ ଯାହା କରୁ ଚା ଟା ସେତେବେଳେ ଶୀତ ପଡ଼ିଥିଲା ନା! ଆଉ-----! ଚା ଖଟି ସେଇଠି ଯିବା ସେ ଯୋଉ ଗୁପଚୁପ ଟା ଥିଲା ସେଇଟା ଖିଆ ହେବ ସରିଲା ତାପରେ! ଏ ମୁଣ୍ଡରୁ ସେ ମୁୁଣ୍ଡ ବୁଲା ହେଇଯିବ ସରିଲା!
ତାପରେ ଖାଇକି ତ ପଳେଇଥିବା ତା ପରେରୁମ ରେ ଟିକେ କଣ ଖାଇଲେ ଖାଇଲେ ନହେଲେ ନାହଁ ଶୋଇଲେ!
ହୁଁ-----ଉଁ---! ଆମର ଯାହା ବି ହେଇଛି ତ ପୁଅ ପିଲାଙ୍କ ତ କଣ ବାହାରକୁ ଖାଇଦେଇଚି ନା କିନ୍ତୁ ଆମର ରୁମରେ ଯାହାଵି ହେଲେ ତ ରୋଷେଇ ତେଣୁ ଫାଷ୍ଟ ମୁଁ ଗଲି ଆମର ହଁ ଏ ପରା ଟ୍ରେନିଂ ଷ୍ଟାଟରେ---! ରୋଷେଇ ମୁଁ ଅଣ୍ଡା ଅଣ୍ଡା ହିଁ କରିଥିଲି! ସେ ମଜା ଆଉ କୋଉଟା ଆସିବ!
ସେ ଫାଷ୍ଟ ଜବ୍ ଆମର ଫାଷ୍ଟ ଚାକିରିର ଫାଷ୍ଟ ଅନୁଭୂତି! ସେଇଠୁ ହିଁ ଆମେ ସବୁ କାମ ଶିଖିଥିଲେ!
ଥିଲେ ଆମେ ସେଇଟା ସବୁଠାରୁ ବଢିଆ ଥିଲା!
ଫାଷ୍ଟ ଦରମା ବହୁତ ଅଳ୍ପ ମିଳିଥିଲା!
ଅଳ୍ପ ମିଳିଚି କି ନାଇଁ ବି ଶହେ ଗୁଣା ଖୁସି ଥିଲା! ସେଇଟା!
ହଁ ହଁ ନିଜ ପଇସା ନିଜେ ଆମେ ଖାଇଥିଲେ!
ଙ୍କିନ୍ତ ମୋର ବହୁତି ସେଟା ସ୍ମୃତି ରହିଛି! ଆ ବହୁତି--ଦିନ ହାଁ ହେଇଟା ଖାଇବା ଟା ବି ସେତେ ନୁହଁ! ହଁ ଏଇଆ କୁଆଡେ ସିନା ବୁଲାବୁଲି ହେଇନି କିନ୍ତୁ ଯେ ଫିସ୍ ଟା ଆମର ହେଇଥିଲା ଫିସ୍ ଟା ବଢିଆ ହେଇଥିଲା! ଆଉ ବାଡେ ଯେଉଁଟା ସେଲିବ୍ରେସନ ହୁଏ! ସେଟା ତ ଆହୁରି ବଢ଼ିଆ ହୁଏ! ସବୁଠାରୁ
ଯାହା ହଉ ଆମ ସ୍ମୃତି ଟା ଆମ ପାଖରେ ଅଛି! କିନ୍ତୁ ସ୍ମୃତିରେ ଥିବା ମଣିଷ
ହୁଁ ହଁ ସେଇ ଆଉ ମଣିଷ ହଜାରରେପା ହଜାରରେ ଦଶ ନହନେ ଏ ପାଞ୍ଚେ ରହିବେ ସେମିତିଆ ଲୋକ ଯୋଉଟା କି ସେଇ ସେଟ ମାନେ ମାନେ ସବୁଠାରୁ ସ୍ମୃତି ଟା ସ୍ମୃତି ହିସାବରେ ହିଁ ରଖିଥାଏ! ଆଉ ପିଲା ତ ସେଇଠି ବି ରହିକି ବି ଆମକୁ ମାନେ ସେ ଜାଣିିନଥିଲା ଏ କଥାବାର୍ତ୍ତା ସେ ଭୁଲି ଯାଇଛନ୍ତି? ସେମିତି ମୁଁ ତ ଭାବିନି ଯେ ଯିଏ ଯେମିତି ଭାବିଛି ଭାଵି କିନ୍ତୁ ଆମେ ଯଦି ଚିହ୍ନା ଅ ଅଜଣା ନଥିଲେ କିନ୍ତୁ ଗଲା ପରେ ସେ ସେଠି ଆମର ଯଉ ଟ୍ରେନିଂ ହେଲା ସିଏ ଯୋଉଁ ମଜାମସ୍ତି ତାପରେ ଜବ୍ ଟା ଏମିତି ହବା। ସେଇଟା ତ ଆସ୍ତେ ଆସ୍ତେ ସବୁ କମି ଗଲା ଆଉ।
ଜବ୍ ଟାରେ କିଏ କେତେ ସିରିଏସ୍ ହେଇଛନ୍ତି ମୁଁ କିନ୍ତୁ ଜବ ଟାକୁ ସିରିଅସ ହିଁ ନେଇନଥିଲି ସେଟା ମୁଁ ବହୁତ ଏନଜଏ। ଜବ ଟାକୁ ଏନ୍ଞୟ କରିବା ପିଲା ମୁଁ ଥିଲି। ଯିବି ଖାଇଦେବି ଶୋଇବି ସେ କଲ୍ ହଉ ନ ହଉ। କିଏ କଣ କହୁଛି କହୁ ନ ହଉ ପାଖରେ କିନ୍ତୁ ଗୋଟେ ପିଲା ରଖିଥିମି। ଭାଇ କି ଦିଦି କିଛି ପ୍ରୋବ୍ଲେମ ହେଲେ ମତେ ଡାକିଦବ କି ମତେ ଉଠେଇଦବ।
ହଁ।
ଖାଇକି ଯାଇଥିବି ମାନେ ତ ଏସି ରେ ତ ଅଟୋମେଟିକ ନିଦ ପଳେଇ ଆସିବ କାରଣ ଅଭ୍ୟାସ ଥିଲା ଖାଇକି ଶୋଇବାର। ଖାଇକି ଶୋଇବାର ହିଁ ଆମର ଅଭ୍ୟାସ ଥିଲା। ଆଉ ସେତେବେଳେ ନୂଆ ନୂଆ ଚାକିରି କରିଥାନ୍ତି ସେ ଅଭ୍ୟାସ ଟା ପୁଣି କଣ୍ଟିନ୍ୟୁ କିଛି ଦିନି ରହିଲା ପରେ ଅଭ୍ୟାସ ଟା ଭାଙ୍ଗିବ ନା।
ସେ ଜିନିଷ ଟା କିଛି ଜଲଦି ଚେଞ୍ଜ ହୁଏ ନାଁ।
ହଁ ସେଠି ବି ବହୁତ ହେଲ୍ପ କରନ୍ତି ସବୁ। ଯଉ ପାଖରେ ଯେଉଁ ସିନ୍ ମାନେ
କାମ ମିଳେ।
ସିନିୟର ପିଲାମାନେ ଟିକେ ଆମ କଥା
ସିନିୟର ବି ଯାହା କରନ୍ତି ନା ମ୍ୟାମ ମାନେ ବି ବହୁତ ହେଲ୍ପ କରିଛନ୍ତି। ଏ ଯେହେତୁ କିଏ ଜାଣିପାରୁନ ନୂଆ ପିଲାମାନେ ଥିଲେ ନା ସେଥିପାଇଁ
ହଁ। ମତେ ତ ବହୁତ ମଜା ଲାଗିଲା ସେ ଯୋଉ ମାସେ ଖଣ୍ଡେ ରହିଲି ସେଠି। ସେଟା ଚାକ ଚାକିରି ଭଳିଆ ମୋତେ ଲାଗିଲାନି ଯେମିତି ମୁଁ ଆସିଛି ଏଠି ବୁଲିବା ପାଇଁ ଏନ୍ଞ୍ଜୟ କରିବା ପାଇଁ ଆସିଛି। ଯିବି ଠିକ୍ ମୁଁ କାମ କରେ ଠିକ୍ ଚାରିଟା ପାଞ୍ଚଟା ପରେ ମୋ ନିଦ ଟା ଭାଙ୍ଗିଲେ ମୁଁ ଯାଇକି କାମ ଉପରେ ଫୋକସ କରିପାରେ।
ଏ ଦିଟା ରୁ ଆମର ଷ୍ଟାର୍ଟ ହେଇଯିବ ଯଉ ଦି ତିନି ଘଣ୍ଟା ସେଇ ଦି ତିନି ଘଣ୍ଟା ମତେ ମତେ କିଛି ଦେଖା ହୁଏନି।
ନିଦ ତ ଆସିଲେ ମୁଁ ବା ନିଦ ଆସିଲା ମାନେ ମୁଁ କଣ କରିବି ନା କ୍ୟାପ ଖୋଲିବି ପାଣି ରଖିବି କ୍ୟାପରେ ଖାଲି ଆଖିରେ ମାରିବି। ଆଖିରେ ମାରି ମାରି ହିଁ ରହିବି କାହିଁକି ନା ଆଉ ତାପରେ ଗାଳି ଖେଳାନ୍ତି କଣ ଏଠି ଶୋଇବାକୁ ଆସିଛ ଏମିତି କରିଛ ସେମିତି କରିଛ। କାମଟା ବି ଆମକୁ ଦେଖିଇବାର ଥିଲା। ଦୁର୍ଗା ପୂଜାରେ ବି ଯୋଉ ମଜା ମସ୍ତିଟା ହେଇଥିଲା ବହୁତ ବଢିଆ ହେଇଥିଲା ଆମର ସେଠି।
ହଁ ସେ ଭିଡିଓ ବି ମୋ କତିରେ ଆଜି ପର୍ଯ୍ୟନ୍ତ ବି ଅଛି ବ
ଯାହା ହଉ ଭଲ।
ଭିଡିଓ ଟା ଅଛି-ଅଛି ମୋ କତିରେ।
ଓ ବହୁତୁ ମଜା ହେଇଥିଲା। ସେଟା ତ ଯାଇହେଇଥିଲା ତା ରଜରେ ବି ସେ ଠି କିନ୍ତୁ ରଜ ଟା ମୋର ବହୁତ୍ ବଢିଆ ଯାଇଥିଲା ପୁରା ସାଙ୍ଗ ଯେତିକି ସବୁ ଶାଢ଼ୀ ପୋଗ୍ରାମ୍ କରିଥିଲୁ। ରଜରେ ତମେ ପଳେଇ ଆସିଥିଲ ବୋଧେ?
ହଁ-ହଁ ଆମେ ଘରେ ଥିଲୁ।
ରଜରେ ଆମର ସେଠି ଶାଢୀ ପୋଗ୍ରାମ୍ ତ ସମସ୍ତେ କରିଥିବେ ଫାଷ୍ଟ ରେ ତାପରେ ସବ ପୁରା ରଜ ତିନି ଦିନ ଯାକ ବହୁତ ମଜା। ଏ ଯାହା ଅଫିସ୍ ଟା ବି ଭଲ ଥିଲା ଆମର ଏକ୍ ଝୁଲି ଲାଗିଥିଲା ଏଠି ପୁଣି ଯୋଉଟା କି ରଜର ଫେମସ୍ ଟା ଝୁଲି। ପାନ ବି ଦିଆ ହଉଥିଲା, ସବୁ ଦିଆ ହଉଥିଲା। ଫଂକ୍ସନ୍ ବି ହେଇଥିଲା, ନାଚ ଫାଚ ବହୁତ୍ ବଢ଼ିଆ ହେଇଥିଲା କି
ସେତବେଳେ ଏଞ୍ଜୟଟା ଥିଲା ନା, ସେତବେଳେ ଆମେ କାମ କରୁଥିଲେ। ଏଞ୍ଜୟ କରୁଥିଲେ ବୁଲୁଥିଲେ ଆ କିଛି ବି ଶୁଣିଲେ ଆମକୁ କିଛି
ସେ ଜିନିଷ ଆଉ ସେ ସେ ସ୍ମୃତି ଭୁଲି ହେବନି କାହିଁକି ନା ସେଇଟା ବହୁତ୍ ହିଁ ଅଲଗା ଥିଲା।
ଆମର ଆମ ଜୀବନରେ ସେଇଟା ଫାଷ୍ଟ ଜବ୍ ଚାକିରି ଥିଲା। ଆଉ ଫାଷ୍ଟ ଦରମା ଥିଲା, ଫାଷ୍ଟ ଅନୁଭୂତି ବି ସେଇଥିରୁ ଆମେ ବହୁତ୍ ସିଖିଛନ୍ତି। ଫାଷ୍ଟ ବି ଆମେ ବାହାରକୁ ଯାଇଥିଲେ, ଫାଷ୍ଟ ବି ବାହାରେ ରହିଥିଲେ ଏବଂ
ସେଇଟା ବହୁତୁ ବଢିଆ ଥିଲା ବା।
ଘରୁ କେବେ ମୁଁ ବାହାର କୁ ଯାଇଥିଲି ଏତେ ବାଟ ପର୍ଯ୍ୟନ୍ତ ଦୂରରେ ସେଇଟା ମୁଁ ଫାଷ୍ଟ ଟାଇମ୍ ଯାଇଥିଲି, ନହଲେ ଘର ଛାଡିକି ମୁଁ କୋଉଠି ରୁହେନି।
କାଲି ବା କାଲି ଗୋଟେ ଦିଦି ଙ୍କି ମ୍ୟାସେଜ୍ କରିଥିଲି ଯୋଉ ବାର୍ଡେ ଥିଲା ବୋଲି ଆଉ ସେଠି ମୋର ଏମି ତି ହେଇଥିଲା ଯେ ମୋର ଚବିଶି ତାରିଖ ଥିଲା କିନ୍ତୁ ସେମାନେ ମୋର ପାଳନ କଲେ ପଚିଶି ତାରିଖ ରାତି। ତାର ସବୁ କ୍ୟାଣ୍ଡେଲ୍ ଯେତବେଳେ ଲଗାହେଲା କ୍ୟାଣ୍ଡଲ୍ ତାର ଝର-ଝର ଟା ପୁରା ସିଧା ନିଆଁ ଉଡିଲା ଆସିକି ମୋ ମୁଣ୍ଡ ଉପରେ। ମୁଣ୍ଡ ଚୁଟିବି ଅଧା ପୋଡିଗଲା, ସମସ୍ତେ ପୁରା ଆଶ୍ଚର୍ଯ୍ୟ। ମୁଁ କହିଲି ମୋର ଚବିଶି ରେ ତମେ ପିଚିଶି ରେ କାଟୁଚ ଏମତି ହବନି ନା ଫୁଣି ମୋର ହିଁ କ୍ଷତି ହେଲା। ଯାହା ହଉ ଯେମିତି ହସ ମଜାକରେ କେକ୍ ଫେକ୍ କାଟି କୁ ଟି କାଲି ସେ ଦିଦିଙ୍କି ସେଇ କଥା ପଚାରିଥିଲି, ମୁଁ କହିଲି ମନେ ମନ ଅଛି ନା ଭୁଲିଗଲଣି? କହିଲେ ନା କେମିତି ଭୁଲିମି ସେଦିନର କଥା। ରୁମମେଟ୍ ବି ଆମର ବହୁତ ବଢ଼ିଆ ଥିଲେ, ଦିଦି ତ ବହୁତୁ ଭଲ ଥିଲେ। ଯାହାବି ହବ ହଁ ମୁଁ ସେଇଟା ସେଟା ତ କେବେ ହେଇପାରିବନି କିନ୍ତୁ
ହବ ଯଦି ଆମ ଆମେ ଯୋଉଠୁ-ଯୋଉଠୁ ଆମେ ଯାଇଥିଲେ ସେଇ ସଂସ୍ଥା ଯଦି ଚାହେଁ ହେଇପାରିବ ବୋଧେ।
ଯୋଉଟା ମୋର ଯିବା ପାଇଁ ଯୋଉ ଜାଗାକୁ ମୋର ଯିବା ପାଇଁ ଇଚ୍ଛା ଅଛି
ହଁ।
ସେଇ ଜାଗାରୁ ଯଦି କିଛି ଫାଙ୍କା ପୋଷ୍ଟ ବାହାରେ ଯଦି କିଛି ପିଲାଙ୍କୁ ନିଏ ଯେମିତି ଆମେ ଏ ଗୋଟେ କାମ କରୁଚନ୍ତି ଏବେ। ସେଇଭଳିଆ ଯ ଦି ହୁଅନ୍ତା ତାହେଲେ ଭଲ ହୁଅନ୍ତା ମାନେ ସମସ୍ତେ ଏକାଠି ହେଇ ପାରନ୍ତେ ଗୋଟେ ସୁଯୋଗ।
ତଥାପି ଅଧେ ପ୍ରାୟ ମ୍ୟାରେଜ୍ କଲିଲେ କରିଗଲେ କିଏ କୋଉଠି ଅଛନ୍ତି।
ଚାକିରି କରିବା ପାଇଁ ଯିଏ ଯେ ତେ କୁଆଡ଼େ ଯାଆନ୍ତୁ ଯାଆନ୍ତୁ ଚାକିରି କରିବେ ପଇସା ଇନକମ୍ କରିବେ ସବୁ ଛାଡ଼ିକି ଆସିକି ଚାକିରିରେ ଟାଇମ୍ ଦେବେ।
ହଁ ସେଇଟା ତ କେହି ଭାବି ପାରୁନାହାନ୍ତି। କାଇଁକିନା ଏ ସବୁ ଲାଇଫ୍ ରେ ତାଙ୍କର ସବୁ। ଗୋଟେ ଗୋଟେ ପିଲା ଥାଆନ୍ତି ନା ହେ ଆଜିର କଥା ଆଜି ରଖିଦିଅ ଆଉ କାଲି କିନ୍ତୁ। ସେଇ ମଜା ମସ୍ତି ଏ ସେଗୁଡାକକୁ ସବୁ ଭୁଲିଯାଆନ୍ତି।
ଯାହାହଉ ଚାଲିଚି ତ ସଂସ୍ଥା ସମସ୍ତେ ।
ହଁ ହଁ ଏମିତି ତ ଆମର ବହୁତ୍ ହି। ସ୍ମୃତିରେ କିନ୍ତୁ ସବୁଠାରୁ ସ୍ପେଶାଲ୍ ଗୋଟେ ଗୋଟେ ଜେଗା ଆଜି ଏଟା ଯିବୁ ଏଟା ଯେମିତି ଆମ ର ଗୋଟେ ଗୋଟେ ସ୍ପେଶାଲ୍ ଅଛି।